କଣ କରୁଛ?
ହ୍ୟାଲୋ।
କଣ କରୁଛ ହ୍ୟାଲୋ। ମୁଁ କହିଲି କଣ କରୁଛ।
ଏଇ ବସିକି ଫୋନ୍ ଦେଖୁଥିଲି ଆଉ।
ଆଛା ଆଛା ଆଛା ଏବେ ଯୋଉ ଗରମ ହଉ ଅଛି ଦେଖୁଛ ନା କେତେ ତାପ ତାପମାତ୍ରା ବଢିବାରେ ଲାଗିଛି। ନି ଏବେ ଯୋଉ ଗରମରୁ ନା ହୁଁ। କହୁଥିଲି କି ଗରମରୁୁ ରକ୍ଷା ପାଇବା ପାଇଁ। ଯେମିତି ଆଖୁ ରସ ପିଇବା କଥା ଦହି। ଦହି ସରର୍ବତ ଆଉ କଣ ସେଟା ଲସି ଏସବୁ ବହୁତ ଭଲ ଲାଗେ ନା ଖରା ଦିନେ ପିଇବାକୁ।
ହଁ ବଢ଼ିଆ ଲାଗେ।
ତମକୁ ଭଲ ଲାଗେ?
ମତେ ବଢିଆ ଲାଗେ ତରଭୂଜ ଗୋଟେ ଖାଇବାକୁ ପ
ତରଭୁଜ ହଁ ଖରାଦିନେ ତରଭୁଜ ଖିବାକୁ ଭଲ ଲାଗେ। ତମେ ଜାଣିଛ ଏବେ ଆମ ଆଡେ ନୁହଁ ଆ ହଁ ଆଖୁରେ ବହୁତ ଲଗା ହେଇଚି ଆଖୁରେ ସବୁ କଣ କଣ ତିଆରି ହୁଏ ଜାଣିଚ?
ଆଖୁରୁ ଚିନି ହୁଏ, ଗୁଡ ହୁଏ, ଆଉ ଆଉ ମନ ହୁଏନି। ଆଉ କଣ କଣ?
ଆଖୁ ଆଖୁ ଆଉ ଚିନି ଆଖରୁ ଯୋଉ ଗୁଡ ତିଆରି ହୁଏ ଆଉ ଚିନି ହୁଏ ଚିନି ଗୁଡ କୁ ତୁରି ଆମ ଦେହ ପାଇଁ କୋଉଟା ବେଶୀ ଭଲ କହିଲ?
ଗୁଡ ଟା ବେଶୀ ଭଲ।
ଗୁଡ ଟା ବହୁତ ଭଲ ଚିନି ଟା କାହିଁକି ନୁହେଁ?
ଚିନି ଟା ଆମର ମାନେ କଣ ଚିନି ଟା ଅତ୍ୟଧିକ ଖାଇବା ଦ୍ଵାରା ଆମର ଯୋଉ ସରକାର ଟା ଯୋଉଟା ଅଧିକ ହେଇଯାଏ। ସେଇଟା ଆମ ଦେହ ପ୍ରତି ବହୁତ ମାନେ ଖରାପ୍ ଏଫେକ୍ଟ
ହଁ। ଚିନିରେ ବି ରାସାୟନିକ ଦ୍ରବ୍ୟ ମିଶା ହେଇକିନା ସେ ସେ ତାକୁ ଧଳା କରାଯାଏ।
ହଁ।
କେବେ ଯାଇଛ ଆଖୁ ବିଲକୁ, ମାନେ ବିଲକୁ ଯାଇ ଆଖୁ ଭାଙ୍ଗେଇିକି ନେଇକି ଆସିଛ?
ଅ ଥରେ ଯୋଉ କଲେଜ କଲାବେଳେ ପ୍ଲସ୍ ଟୁ ଟାଇରେ ରାସ୍ତାରୁୁ ଭାଙ୍ଗିକି ଆଣିଥିଲୁ। ଆମ ସାଇଡ ରେ ତ ହୁଏନି ଯୋଉ ଇଏ ଆଖୁ ହୁଏନି। ତ ଆମ ସାଇଡ ରୁ କେବେ୍ ପ୍ଲୁ ଟୁ ଟାଇମ୍
ଆମ ଏପଟେ ବହୁତ ଆଖୁ ଚାଷ ହୁଏ।
ହଁ।
ଆମର ଏପଟେ ହୁଏ ତ ସେଥିପାଇଁ। ଯେତେବେଳେ ଆମର ଏପଟେ ଆଖୁ ନୂଆ ନୂଆ ଲଗ ଯାଉଥିଲା ସେତେବେଳେ କଣ ହେଲା ନା ଆମେ ଯେତେବେଲୁ ସାଙ୍ଗ ଥିଲୁ ଛୋଟ ଛୋଟ ଛୁଆ ଥିଲୁ ସମସ୍ତେ ମିଶିକି ଯିବୁ ବିଲୁକୁ ମନ ଇଛା ଆଖୁ ଭାଙ୍ଗିକି ନେଇକି ଆସିବୁ ଆଉ ଦେଖିବୁ କି କିଏ ବେଶୀ ବଡ଼ ଆଖୁ ନେଇକି ଆସିପାରୁଚି।
ହଁ।
ସେତେବେଳେ ଗୋଟେ
ନା ସେମିତି ଆଖୁରେ ମୋର ଏତେ ଅଭିଜ୍ଞତା ନାହିଁ କାରଣ ଆମ ଆଡେ ଆଖୁ ଚାଷ ହୁଏନି ନା।
ଆଚ୍ଛା। ଆମ ଆଡେ କିନ୍ତୁ ବହୁତ ଆଖୁ ଚାଷ ହୁଏ, ଆଉ ଆଖୁ ରସ ରସ ଗୋଟେ ଖରାଦିନ ଦେଖିବ ସବୁବେଳେ ଯୋଉ ଆଖୁ ରସ ବି ବିକ୍ରି ହୁଏ।
ହୁଁ ହୁଁ।
କେବେ ପିଇଛ ଆଖୁ ରସ?
ମୋ ପିଇ ହଁ ହଁ ଏଇ ଆମ କଲେଜ ପାଖରେ ବହୁତ ଥର ପିଇଛି।
ହଁ କଲେଜ ଟାଇମରେ ସେ ଯ ଗୁପଚୁପ ଦହିବରା ଲସ ଆଖୁ ରସ ଏଇ ସବୁ ବହୁତ ଭଲ ଲାଗେନା ସେତ ସାଙ୍ଗ ମାନଙ୍କ ସହିତ ମିସିକି ଖାଇବା ଟା।
ବହୁତ ବଢିଆ ଲାଗେ ମତେ ବେଶୀ ପସନ୍ଦ ଦହିବରା ଟା।
ଦହିବ ଦହିବରା ମତେ ବହୁତ ଭଲ ଲାଗେ। ମୋ ଦହିବରା ମାନେ ଗୁପଚପ ମତେ ଯେତିକି ପସନ୍ଦ ତ ଦହିବରା ଟା ମୋର ସେତିକି ପସନ୍ଦ ଆଉ ମୁଁ ଖୋଜୁଥାଏ ବାହାନା କି ଦହିବରା ଖାଇବାକୁ ଯିବି ଗରମ ଗର ଦହିବରା ଆଳୁ ଦମ ଖାଇବାର ମଜା ସବୁଠୁ ଅଲଗା।
ସବୁ ଭଲ ପୁଣି ଆମେ ସବୁବେଳେ ମିଶିକି ଯାଇକି ଖାଉ। ଖାଇବାରେ ମୋତେ ମାନେ ଏଇ ବାହାର ଖାଦ୍ୟ ଖାଇବାରେ ଫାଷ୍ଟ ଫୁଡ ଗୁଡାକ ଏତେ ଭଲ ଲାଗେନି। ଏଇ ଦହିିବରା ଖାଏ। ଚାଟ୍ ଖାଏନି ସବୁବେଳେ ଚାଟ ମତେ ଭଲ ଲାଗେନି ଏତେ ଦହିବରା ଟା ପ୍ରାୟ ଟାଇମ ଖାଏ। ହଉ
ହଁ ଦହିବରା ଟା ବହୁତ ଭଲ ଲାଗେ। ସେପଟୁ କ୍ଲାସ ସାରିକି ଆସିବୁ। ଆଉ ଦହିବରା ଝିଅ ପିଲାଙ୍କ ପାଇଁ ଚଟପଟା ଖାଇବାକୁ ଗୋଟେ ବହୁତ ଆଗ୍ରହ ଥାଏ।
ହଁ ଟିକେ ଖଟା ଖଟା ରାଗ ରାଗ।
ଖଟା ରାଗ ଏଇଗୁରା ସବୁ ବହୁତ ଭଲ ଲାଗେ ଝିଅ ପିଲାଙ୍କୁ ଖାଇବାକୁ।
ହଁ।
ଯେମିତି ହେଲେ ଆଉ ଶୀତ ଦିନ ଯୋଉ ବାଦାମ ବାଦାମ ହୁଏ ଯୋଉ କଞ୍ଚା ବାଦାମକୁ ସିଝେଇକି ଖାଇବା ଟା ବହୁତ ଭଲ ଲାଗେନି?
ବହୁତ ବଢିଆ ଲାଗେ।
ତ ବାଦାମ ରେ ବହୁତ ଜିନିଷ ବି ବନାଯାଏ ତମକୁ କଣ ଭଲ ଲାଗେ ବାଦାମ ରେ ଆଉ କଣ କଣ ଖାଇବାକୁ?
ବାଦାମ ରେ ନର୍ମାଲ ବାଦାମ ର ଯୋଉ ଭାଜିିକି ତାକୁ ଯୋଉ ଗୋଟେ ଲଡ଼ୁ କରନ୍ତି ଗୁଡରେ
ମତେ ସେଇଟା ଭଲ ଲାଗେ ବେଶୀ। ହଁ ସେଇଟା ଆମର ସବୁବେଳେ ହୁଏ ପା। ହଁ ହଁ।
ଚଟଣି ମତେ ବହୁତ ଭଲ ଲାଗେ।
ମତେ ଚୁରା ଟା ବେଶୀ ଭଲ ଲାଗେ।
ହଁ ସେଇଟା ଯୋଉ କୁହନ୍ତିନି ଚଟଣୀ ବା ଚୁୁରା ଟା ହୁଏ ବାଦାମ ର।
ଚଟଣିୀ ଅଲଗା ମାନେ ସେମିତି ଚଟଣ ଟା ଟିକେ ମାନେ ଓଦା ଓଦା ଥାଏ। ଆଉ ଚୂରା ଟା ଟିକେ
ଗୋଟେ ଶୁଖିଲା ଥାଏ ଶୁଖା ହଁ ସେ ଯୋଉ ଶୁଖିଲା ଟା ମୁଁ ବହୁତ ଖାଇବା ବହୁତ ଭଲ ଲାଗେ ଟିକେ ମିଠା ମିଠା ଲାଗୁ ଥିବ ଟିକେ ରାଗ ରାଗ ଲାଗୁଥିବ ସେଇଟା ବହୁତ ଭଲ ଲାଗେ ଖାଇବାକୁ। ଆଉ କଞ୍ଚା ବାଦାମ ଟାକୁ ହଁ। ଆଉ କଞ୍ଚା ବାଦାମକୁ ସିଝେଇକନା ଯୋଉ ଖାଆନ୍ତି ସେଟା ଆହୁରି ଭଲ ଲାଗେ ବାସ ଖାଲି ବିଲ ରୁ ଆଣିଥିବେ ଆଣିକିନା ତାକୁ ସିଝେଇକିନା ଖାଆନ୍ତି।
ତମ ସଇଟରେ ବାଦାମ ଚାଷ ହୁଏ?
ହଁ ଆମ ଏପଟେ ବାଦାମ ଚାଷ ହୁଏ। ଶୀତ ଦିନେ ବା ଦାମ ଚାଷ ହୁଏ। ଆଉ ବହୁତ ଭ ପନିପରିବା ବି ଚାଷ ହୁଏ।
ଆଚ୍ଛା ଆଛା।
ଆଛା ଆଉ ସବୁ କଣ ହୁଏ? ଯୋଉ କୁହନ୍ତିିନି ନା ଦିଟା ଫସଲ ଥାଏ ଗୋଟେ ରବି ଫସଲ ଗୋଟେ ଖରିଫ ଫସଲ। ସେ ବିଷୟରେ ଶୁଣିଚ କେବେ?
ହଁ ଶୁଣିଚି ପଢିଥିଲି।
ହଁ ପଢ଼ି ଯୋଉ ରବି ଫସଲ ଖରିଫ ଫସଲ ଏଇଟା ସାଧାରଣତଃ କଣ ବର୍ଷା ଦିନେ ଆଉ ଶୀତ ଦିନେ ହୁଏ ବୋଧେ?
ହଁ ହଁ। ଥାଏ ତାର କେତେ ମାସ ଗୋଟେ
ହୁଁ ତା କେତେ ଗୋଟେ ମାସ ଥାଏ। ଆ ଏପଟେ ଡାଲି ଜା ତୀୟ ଫସଲ କଣ ସବୁ ଲଗାଯାଏ?
ପଡ଼ୁନି?
ହଁ ମୁଁ କହିଲି ତମର ସେପଟେ ଡାଲି ଜାତୀୟ ଫସଲ କିଛି ଲଗାଯାଏ?
ଗ ବିରି ସେଟା ମାନେ ଲଗାଯାଏ ଆଉ। ଯୋଉମାନେ ସେମିତି ନାହିଁ କି ମାନେ
କୋଳଥ। ବିରି କୋଳାଥ ଆଉ ଯୋଉ ହରଡ଼ ବୋଲି ଯୋଉ ଜାଇଟା ଥାଏ ଶୁଣିଛ ନା? ସେଇଟା ବି ଲଗାଯାଏ ମ
ନାଁ ଆମର ମାନେ ସିଏ ପସନ୍ଦ କଲେ ସିଏ ଲଗାନ୍ତେ।
ହଁ। କହିଲି ଶୀତ ଦିନେ ଗୋଟେ କୋଳିଟି ହୁଏ କଣ୍ଟି କୋଳି, କେବେ ଖାଇଛ?
ଏଇ ଯୋଉଟା ଯୋଉ ଅ ପରରୁଆଁ ମାନେ ଖାଆନ୍ତିନି ଅଷ୍ଟମୀ ପୂର୍ବୁରୁ।
ହଁ ସେ କୁହନ୍ତି କି ଯୋଉ ମାନେ ପରରୁଆଁ ଛୁଆମାନେ ଖାଇବେନି। ଆମେ ଯେତୋଳେ ଟିଉସନ୍ ଯାଉଥିଲୁଥୁଲୁ ଟିଉସନ୍ ରୁ ଆସିଲା ବେଳେ ସେ ବାଟରେ ଗୋଟେ ଘ ଛ ଥାଏ ଆ ସେ ଆମେ ଡେଲି ଦେଖିକି ଯିବୁ କି ଆଜି ପାଚିଛି କି ନାଇଁ ଆଜି ସେ ଯଦି ପାଚଛି ନା ନା ଅଷ୍ଟ ମୀ ଯାଇନି ଅଷ୍ଟମୀ ଯାଉ ଆମେ ଖାଇବୁ ବାସ୍ ଖାଲି ଅଷ୍ଟମୀ ସରିଗଲା ପରେ ଆମେ ଯେତିକି ସବୁ ଥିଲୁ ସମସ୍ତେ ଯାଇଁକି ନେ ସାଙ୍ଗ ହେଇକି ଆମେ ଗୋଟେ ଗଛଟେ ନା ମାନେ ଖାଇ ଟାଇପ୍ ର ହେଇଚି ସେ ଗଛଟା ତଳେ ଅଛି ଆମେ ଦି ତିନି ଜଣ ହାତ ଧରା ଧରି ହେଇକି ସେ ଗଛରୁ କୋଳି ତୋଳିକି ନେଇକି ଆସିଚୁ। ମାନେ ସେତବେଳେ ଧ୍ୟାନ ନାହିଁ ଯେ ଆମେ ହଁ ଖାଲରେ ସେ ଗଛ ଅଛି ନା ଆମ କୋଳି ଖାଇବାର ଅଛି।
ହୁଁ। ସେଇ ଟାଇମ୍ ର ମାନେ ସବୁ କିଛି ସ୍ମୃତି ଗୁଡ଼ାକ ପୁରା ବଢ଼ିଆ।
ହଁ ଏବେ ସେ ଗଛ ଏତେ ଦେଖିବାକୁ ହିଁ ମିଳୁନି। ଆଉ ଖରାଦିନେ ଯୋଉ ଜାମୁ କୋଳି ଖରା ଦିନେ ଯୋଉ ଜାମ୍ ହଁ। ଜାମୁକୋଳି ଖାଇବା ଆମ୍ବ କଞ୍ଚା ଆମ୍ବ। ଆ ଆଉ କଣ ନାଁ ଏମ୍ ଯୋଉ ଖଟା ଜିନିଷ ସବ ବୋହୁତ ଭଲ ଲାଗେ। ହଁ ଏଇ ଟାଇମ୍ ଜାମୁ କୋଳିଟା ଗୋ ଟେ ଜୁସ୍ ବନାନ୍ତି ଜାଣିଛ ନାଁ? ତା ରସରେ ଜାମୁକୋଳିରେ କେବେ ପିଇଛ?
ନାଁ ପିଇନି ଜାଣିଚି।
ଜାଣିଚି ସେଉଡ଼ା ସବୁ ବହୁତ ଭଲ ଲାଗେ।
ପଳି ପାଇଦେ
ହୁଁ
ଆମେ ଜାମୁକୋଳି ପାଇଲେ ଆମେ ତାକୁ ମାନେ ସେମତି ହିଁ ଖାଇଯାଉ ଏତେ ମାନେ ବଢ଼ିଆ ଲାଗେ।
ହଁ ଆମେ ତ ସେଦିନ ଯୋଉ ବେଶୀ ଛୋଟ ଥିଲୁ ସ୍କୁଲ୍ ଛୁଟି ହେଲା କି ଆଜି ଛୁଟି ଅଛି ଆମେ ଜାମୁ କୋଳି ଆଣିକି ଆସି ବୁ ତେ କିଛି ନାହିଁ ବାସ୍ ସେମତି ଗଛରୁ ଆଣିବୁ ସେମିତି ହିଁ ଖାଇଦବୁ।
ହୁଁଁ।
ଆଉ ଖଜୁରୀ ଖଜୁରୀ ବି ତୋଳିବାକୁ ସାଙ୍ଗ ହେଇକି ଯାଉ। ତମକୁ ହଁ ତମକୁ ତାଳ ସଜ ଭଲ ଲାଗେ?
ବହୁତ ଭଲ ଲାଗେ।
ଏକ ଖରା ଦିନରେ ହିଁ ତାଳ ସଜ ହୁଏ।
ହଁ ତାଳ ସଜ ଭଲ ଲାଗେ ଆଉ ଗୋଟେ ଯୋଉ କୁମାର ପୂର୍ଣ୍ଣିମା ଟାଇମ୍ ରେ ଯୋଉ ତାଳଟା ଗଜା ହେଇ ଯାଇଥାଏ।
ହଁ ଯୋଉ ଗଜାଟା ହୁଏ ସେଟା ବି ଭୋଗ ହୁଏ।
ହଁ କୁମାର ପୂର୍ଣ୍ଣିମାରେ ଭୋଗ ହୁଏ।
ହଁ ମାନେ ଦେଖ ସେ ତାଳ ସଜ ଯେ ତବେଳେ କଞ୍ଚା ଥାଏ ତାଳ ସଜ ଖାଆନ୍ତି ପାଚି ଗଲା ପରେ ସେଥିରେ ପିଠା ବନାଯାଏ ତାଳ ପିଠା ଯୋଉ କାକରା ପିଠା ତାଳ କାକରା
ତାଳ ରୁଟିବି ବନାଯାଏ।
ହଁ ତାଳ ରୁଟିବି ବନାଯାଏ ତାପରେ ହଁ ତାପରେ ସେଇ ଯୋଉ ଲାଷ୍ଟ ଯୋଉଟା ଥାଏ ସେଟାକୁ ଫୋପାଡ଼ି ଦେଲେ ସେଥିରେ ଗ ଯାବି ବାହାରେ ସେଗଜାକୁବି ଖାଆନ୍ତି।
ହଁ।
ମାନେ ଗୋଟେ ଫଳରୁ ଦେଖ କେତେ ପ୍ରକାର ଜିନିଷ ହେଇପାରୁଛି।
ବହୁତ୍ କିଛି।
ଆଉ କୋଉ କୋଉ ଫଳ ତମକୁ ଭଲ ଲାଗେ ଖାଇବାକୁ?
ଆଜ୍ଞା।
ମୁଁ କହିଲି ଆଉ କୋଉ କୋଉ ଫଳ ସବୁ ଭଲ ଲାଗେ ତମକୁ ଖାଇବାକୁ?
ମତେ ପ୍ରାୟ ବେଶୀ ଖରା ଦିନେ ଯୋଉ ଫଳ ସବୁ ବ ହୁଏ ଯେମିତିକିି ଖଜୁରୀ କୋଳି ହଉ ତାେଳସଜ ହଉ ଆଉ ତରଭୁଜ କାକୁଡ଼ି ଏଗୁଡ଼ା ଟିକେ ବେଶୀ ପସନ୍ଦ
ହଁ ନାଇଁ ସିତ୍ ଖରାଦିନେ ନୁହେଁ ଏଇ ସବୁ ଖାଇବାହିଁ ଭଲ ଲାଗେ ଯୋଉଥିରେ ବେଶୀ ମାନେ ଯେମତି ତରଭୁଜ ଖାଇଲେ କଣ ଏତି ଲାଗେକି ସୋସୋ ହୁଏନି ମାନେ ସେଇ ଟାଇପିର ଖାଇବା ସବୁ ଖାଇବାକୁ ବହୁତ୍ ଭଲ ଲାଗେ। ଯେମିତି ପଖାଳ ହେଲା ଲ ସି ହେଲା ଦହି ଏଇସବୁ ଖରାଦିନେ ବହୁତ୍ ଭଲ ଲାଗେ ଖାଇବାକୁ।
ତମକୁ
ଆଉକି କଣ କଁ କହିଲେ?
ତମକୁବି ପସନ୍ଦ ଏସବୁ?
ହଁ ମତେ ବହୁତ୍ ପସନ୍ଦ ଆସେ। ଜାଣିଛ ମାନେ ଏମିତିବି କିଛି ଫସଲ ଥାଏ ଯୋଉଥିରେ ତେଲ ବାହାର କରାଯାଏ? ତା ବିଷୟରେ କିଛି ଜାଣିଛ କୋଉ ଫସଲରୁ ସବୁ ତେଲ ବାହାର କରାଯାଏ?
ଆମର ଜ